ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ହଁ ମୁଇ ବସିଥିଲି ଆଉ ଆପଣ କଣ କରୁଛନ୍ତି?
ଏଇ ଜଷ୍ଟ ଖାଇକି ଉଠିଲି।
କଣ ଖାଇଲେ ଆଜି ଆପଣ?
ଭାତ, ଭଜା, ମିକ୍ସଚର। ଆପଣ କଣ ଖାଇଛନ୍ତି?
ହଁ ଖାଇଛି ରୁଟି ସନ୍ତୁଳା।
ଭଲ ଆଉ ଭାତ କେତେ ଖାଇବେ?
ଭାତ ସେଇ ଗୋଟେ ଖଣ୍ଡେ ବେଳ ଖାଇବୁ ଆଉ ଏ ସକାଳୁ ରୁଟି ଖାଇବୁ। ଚି ଆଉ ବର୍ଷା ହେଉଛି ଆପଣଙ୍କ ସିଆଡେ?
ହଁ ହଉଛି କମି ଯାଇଥିଲା ପୁଣି ଏବେ ଆରମ୍ଭ ହେଲାଣି।
ହଁ ବର୍ଷା ତ କାଲିଠୁ କଣ୍ଟିନ୍ୟୁ ହଉଛି ଆଉ। ଆଉ
ଆଉ ବର୍ଷା ଦିନେ ଆପଣଙ୍କ ସେପଟେ କଣ ସବୁ ଏବେ ଚାଷବାସ ହଉଛି?
ଆମର ଆମର କାଇଁ କଣ ଧାନ ଚାଷ ହଉଛି ଆଉ ଆଉ ପରିବା ତ ଆମର ଏପଟେ କଣ କି ପାଣି ସୁବିଧା ଟିକେ ନାହିଁ ସେଥିଲାଗି ପରିବା ଚାଷ ହୁଏନି। ଚାଷ ହଉଛି ଆଉ ବାଡିରେ ଯାହା ଲଗାନ୍ତି। ଏ ଭେଣ୍ଡି, ବାଇଗଣ, ଲଙ୍କା। ଆଉ ଜହ୍ନି କାକୁଡି ଏରା ସବୁ ଲଗାନ୍ତି ବାରିରେ ଆଉ।
ଫଳିଲାଣି ସବୁ।
ହଁ ଫୁଲ ହଇ ଆସୁଛି ଫଳିନି।
ଓ ହଁ ଆଉ ଧାନ ଚାଷ କଣ ସେଠି ଆମ ସେଆଡେ ବି ସେଇ ଧାନ ଚାଷ ଏବେ ତଳି ପଡିଛି ଜଷ୍ଟ ଧାନ। ଖତ ଦିଆହଇ ବିଲରେ ହଳ ହେଇଛି। ହଉ ତଳି ପଡିଛି ଗଛ ଟିକେ ଟିକେ ଏବେ ଜଷ୍ଟ୍ ଉଠିଛି ଟିକେ ବଡ ହେଲେ ତାପରେ ରୁଆ ହବ ଆଉ। ବର୍ଷା ହେଲେ ଆଉ ବର୍ଷା ତ ଏବେ ହେଲା ଏଇ ଦୁଇ ଚାରି ଦିନ ହବ କଣ୍ଟିନ୍ୟୁ ଆଗରୁ ହଉନଥିଲା ନା।
ହଁ
ହଁ ହଉ ସେଇ ଆ ମ ବର୍ଷା ଦିନେ ଆମର ବି ସେଇ ବାଡିରେ ସବୁ ଲା ଗେ ପନିପରିବା କଖାରୁ, ଜହ୍ନି, କାକୁଡି ଏ ସବୁ ଏ ବି ଛୋଟ ଛୋଟ ଗଛ ହେଇଛି ଏବେ। ଫଳିନି କିଛି।
ହୁଁ ହୁଁ ଆଉ କଣ ପଢାପଢି କରୁଛନ୍ତି ଏବେ?
ନାଇଁ ମୋର ଗ୍ରାଜୁଏସନ ସରି ସରିଲା ପରେ ଜବ କରିଥିଲି ଏବେ ଟିକେ ବ୍ରେକ୍ ନେଇଛିି ତିନି ଚାରି ମାସ ହବ।
ଓଁ ହଁ ଭଲ
ଆଉ ଆପଣ?
ମୋରି ଏବେ ପ୍ଲସ ଟୁ ସରିଲା ପ୍ଲସ ଥ୍ରୀ ପାଇଁ ଆ ଫର୍ମ ପକେଇଛି ଆଡମିସନ ପାଇଁ।
ଆଛା କଣ ଷ୍ଟ୍ରିମ୍ ଥିଲା ଆର୍ଟସ ନା ସାଇନ୍ସ ନା କମର୍ସ? ଆଚ୍ଛା ହଁ ଏବେ ତ ରେଜଲ୍ଟ ବାହାରିଲା ୱାନ୍ ମନ୍ଥ ହବ ପ୍ରାୟ କି ହଁ।
ହଁ ହଁ ଆ ପ୍ଲସ୍ ଥ୍ରି ପିଲାଙ୍କ ବି ଫର୍ମ ପିକେ ପଡିଲାଣି ଆସିଲାଣି ଫସ ଲେଶନ ଆସି ସାରିଲାଣି। ଏବେ ସେକେଣ୍ଡ ସିଲେକସନ ପାଇଁ ସେକେଣ୍ଡ ସିଲେକ୍ସନ ବି ଆସିସରିଥାନ୍ତା କିନ୍ତୁ ଟିକେ ଅପଡେଟ୍ ପାଇ ଯୋଉ କେଜିରି ଫି ଯୋଉ ଫ୍ରୀ କରିଦେଲେ ସରକାର। ଆଡ଼ମିଶନ
ହଁ
ସେଥିଲାଗି ଟିକେ ଅପଡେଟ୍ ସେ ଟିକେ ପୋଏଣ୍ଟେଡ ହେଇଯାଇଛି ଆଉ କେଦିନ ଛାଡିକି ଦଶ ପନ୍ଦର ଦିନ ଛାଡିକି ବଧେ ଆସିବ।
ଆଛା ଆଉ ଏବେ ରଥଯାତ୍ରା ଆସିଲାଣି ଆପଣ କଣ ରଥଯାତ୍ରା ହୁଏ ଗାଁରେ ନା ନାଇଁ?
ହଁ ଆମ ଗାଁ ରେ ହୁଏ।
କେମିତି କଣ ପାଳନ କର?
ଆମର ହୁଏ ରଥଯାତ୍ରା ଯଉ ରଥ କରାହୁୁଏ ତାପରେ ଠାକୁରଙ୍କୁ ପଣା ହୁଏ ତାପରେ ଭୋଜି ଫୁଜି ହୁଏ ଛୁଆ ମାନେ ରଥ ଟାଣନ୍ତି କୀର୍ତ୍ତନ ହୁଏ। ହୁଁ ବାଜା ଆଣନ୍ତି। ଗାଁ ସାରା ତାପରେ ରଥ ବୁଲେଇକି ମାନ ସୀମା ଘରକୁ ଗଲା ପରେ ସେଠ ପୁଣି ଥରେ ଭୋଜି ଦିଆ ହୁଏ, ଛୋଟବେ ଖାଆନ୍ତି ଗାଁ ଲୋକ ଖାଆନ୍ତି।
ହ ଆଚ୍ଛା। ଆଉ ଇଏ ଯା ଗୁଣ୍ଡିଚାକୁ ଯାଅଉ ପୁରୀ ହେବେ ଯାଅ ତ ଆପଣ?
ହଁ ପୁରୀ ଆରଥରକ ଯାଇଥିଲୁ କିନ୍ତୁ ଏ ବର୍ଷ ହବନି ବୋଧେ ଯାଏ।
ଆଛା ଏବେ ତ ଠାକୁର ଅଣସର ଘରେ ଅଛନ୍ତି।
ହଁ ଆରଥର କ ରଥଯାତ୍ରା କୁ ଯାଇଥିଲୁ ତିନ ଆ ତିନି ଦିନ ରହିଲୁ। ଫାଷ୍ଟ ଗୁଣ୍ଡିଚା ଦିନ ତାପରେ ସେକେଣ୍ଡ ଗୁଣ୍ଡିଚା ପରଦିନ ବି ରଥ ଟଣା ହୁଏ। ଯଉ ରଥ ଆସି ଯଉ ଅଧା ବାଟରେ ର ରୁ ରହିଯାନ୍ତି ସେ ଠୁ ପୁଣି ସେକେଣ୍ଡ ଦିନ ଟଣା ହୁଏନି କି, ସେଠୁ ସେକଣ୍ଡ ଦିନ ଟଣା ହୁଏ ତାପର ଦିନ ଆସ ସୁ ଆମେ ଆଉ। ଆମେ ଆରଥର କୁ ଯାଇ ଯାଇଥିଲୁ କଲେଜ ପ କଲେଜରୁୁ ଯାଇଥିଲୁ। କଲେଜ ରେ ଆମର ଯଉ ସ୍କାଉଟ ଅଛି। ସେଥିରେ ଆମର ଆସିଥିଲା କି ଏଇ ସବୁ କଲେଜ ରୁ ଉ ଆସିବେ ଛୁଆ। ଦଶ ଜଣ କି ପନ୍ଦର ଜଣ ଆସିବେ। ସେଠି ଯୋଗଦେବେ। ସବୁଠେ ଡିଷ୍ଟ୍ରିକ୍ଟ ର ଆଉ ଆସିବେ କି ସବୁ ଷ୍ଟେଟ ର ଆସିବେ। ତାପରେ ସେଇଠି ଯୋଉ ଲୋ ଲୋକମାନେ ଯୋଉ ଆମର ଏକ୍ସାମରେ ଯୋଉ ସେନ୍ସଲେସ ହେଇଯାଆନ୍ତି, କି କାହାର କଣ ହୁଏ। ତାଙ୍କୁ ନେଇକି ଆମ୍ବୁଲାନ୍ସ ପାଖରେ ଛାଡିବା, ଆମ୍ବୁଲାନ୍ସକୁୁ ଭିଡ ଭିତରୁ ଆମ୍ବୁଲାନ୍ସ ଯିବା ପାଇଁ ବାଟ କାଢିବା ଲୋକମାନଙ୍କୁ, ଲୋକମାନଙ୍କୁ ଖାଇବା ସୁବିଧା କରେଇବା। ଆଉଟୁ ଲୋକମାନଙ୍କ ଉପରେ ପାଣି ସ୍ପ୍ରେ କରିବା। ଖରା ହଉଛି ନା ତୋ ର୍ସେ ଏତ।
ହଁ।
ପାଣି ସେ ଏମିତି ସବୁ କାମ କରାହୁଏ। ଆଉ କେମିତି ଲୋକମାନଙ୍କ ଭିତରେ ଗଣ୍ଡଗୋଳ ହବନି, ଚୋରି ହବନି ଏଇ ଟାଇମ ର ଟିକେ ଆମ ଟିକେ ଛୁଆ ମାନେ କରନ୍ତି ଆଉ। ବହୁତ ଛୁଆ ଯାଆନ୍ତି ପାଖାପାଖି ହଜ ପାଞ୍ଚଶହ ହଜାର ଛୁଆା ଯାଆନ୍ତି। ସ୍କାଉଟ ରୂପଦେବ। ଆହୁରି ବି ଅ ଏନ ଏ ଏସ୍ ପିଲା ଯାଆନ୍ତି। ଏତ ଏ ବି ବି ପି ପିଲା ଯାଆନ୍ତି। ଏମିତି ଅଛି ସବୁ ଟ୍ରଷ୍ଟ ର ପିଲା ଯାଆନ୍ତି ଆଉ।
ହଁ ହଁ ହଁ ସବୁ ଗ୍ରୁପ୍ ହେଇ ଗୋଟେ ଟାଇପ ର ଡ୍ରେସ ନହଲେ କ୍ୟାପ ପିନ୍ଧିଥିବେ ସବୁ କରନ୍ତି ଯୋଉ। ଆମେ ବି ଯାଇଥିଲୁ ଗୋଟେ ବର୍ଷ ଦି ତିନି ବର୍ଷ ତଳେ। ମାନେ ସବୁ ପାଣି ଯୋଗଉଥିବେ, ନହେଲେ ଛାଡୁ ମାରୁଥିବେ, ସବୁ ସଫାସଫା କ ସଫା
ହଁ ହଁ ସେଇ ଆମର ଡ୍ୟୁଟି। ଆମର ଫାଷ୍ଟ ଦିନ ଯୋଉଦିନ ରଥଯାତ୍ରା, ମାନେ ଯୋଉଦିନ ଫାଷ୍ଟ ରଥ ଟଣା ହୁଏ। ସେଇଦିନ ଡୁଟୀ ପଡିଥିଲା କି ଷ୍ଟେଚର ନେଇକି ରହିବ ଯୋଉଠି ଲୋକମାନେ ସେନ୍ସ ଲେସ ହେବେ କି କଣ ଏବେ ତାଙ୍କୁ ଷ୍ଟେଚର ରେ ନେଇକି ଛାଡିବ ହଉଛି ଆମ୍ବୁଲାନ୍ସ ପାରେ ଆଉ ସେକେଣ୍ଡ ଦିନ ତାପ ଦିନ ଡିଉଟି ପଡିଥିଲା। ଆମର ଯୋଉ ଜଗନ୍ନାଥଙ୍କ ରଥ ତା ଭିତରେ ଯୋଉ କଡନ ହୁଏ। ଯୋଉ ପୋଲିସ ମାନେ ଦୌଡି ଦୌଡି ରୁହନ୍ତି, ତା ଭିତ ଭିତରେ ରହିବ। ତା ଭିତରେ ଯୋଉ ଅ ମାନେ ର ତ କ ଆଗକୁ ଗଲେ ତା ଭିତରେ ଯୋଉ ଅଳିଆ ରହବ, ତାକୁ ସଫା କରିବ। ନହେଲେ ସେଇ ରଥ ଭିତରକୁ ଲୋକ ଯେମିତି ଆସିବେନି ଲୋକ। ତା ଚାରିିକର ଘେରା ଦବ ଏମିତି କରିବ ମାନେ ପୋଲିସ ମାନଙ୍କ ସହିତ। କର୍ମିମାନଙ୍କ ସହିତ ତା ଭିତରେ ରହିବ ଆଉ।
ଅ ହଁ ହଁ ଆମେତ ସେ ପୋଲିସ ମାନେ ତ ଖାଲି ରଥ ଟାଣୁଥିବେ ଆଉ। ଯୋଉ ଛୁଇଁବା ପାଇଁ ବହୁତ କଷ୍ଟ ଆକ୍ଚୁଆଲି। ଆମେ ବି ଯାଇଥିଲୁ ଯୋଉ ଛୁଇଁଲୁ ଯେ, ଠାକୁର କିନ୍ତୁ ମାନେ ଖାଲି ବଳଭଦ୍ରଙ୍କୁ ଛାଡି ଜଗନ୍ନାଥ ବଳଭଦ୍ରା ଛାଲୁ ସୁଭଦ୍ରା ରଥ ଛୁଇଁ ପାଇଲିନୁ ରଥରେ ଶୁଣି ଟିକେ ଦଉଡି ଖାଲି ଛୁଇଁବା କଥା ଯା ଆଉ ହଉତ କଷ୍ଟ ମାନେ ସକାଳୁ ଯାଇଛୁ ପୁରା ହେଇ ହେଇଗଲା ରାତି ହେଇଗଲା ପୁରା। ହ ଠାକୁରଙ୍କଙ୍କୁ ଚାରିଟା ବେଳ ହେଇଗଲା ପରେ ରଥ ଛୁଇଁକି ଆସିଲୁ। ହଉ ଚପଲ ଫପଲ ସବୁ କୁଆଡେ ପଳେଇଗଲା ଚାଲି ଲୋକମାନେ ତ ବହୁତ ଭିଡ ଥାଆନ୍ତି ନା ଖାଲି ପାଦରେ ଘରକୁ ଆସିବ। ଆଉ ହୁଁ ସମୁଦ୍ର ଆଡେ ଗଲୁ ଉଁଦାରେ ଅଲଗା ଦିନରେ ଯିବ ଠାକୁରଙ୍କୁ ଦେଖିବ ଅଭଡାହେଇକା ଖାଇକି ଆସିବ ବଢିଆ ଲାଗିବ କିନ୍ତୁ। ସେଇ ଟାଇମ ରେ ଟିକେ ଭିଡ ଥାଏ ଆଉ।
ହଁ ଯାହାହେଲେ ବି ରଥଯାତ୍ରା ଏତେ ଦିନ ପରେ ଠାକୁର ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ବାହାରୁ ବାସୁଛନ୍ତି ନିଜ ମାଉସୀ ଘରକୁ ଯାଉଛନ୍ତି ଆଠୁ ଆଉ ଖୁସିର କଣ ପାଖରେ ଲୋକମାନେ ପାଇବେ ଆଉ ସେଠି କଣ ମନ୍ଦିର ଭିତରେ କଣ ଠାକୁରଙ୍କ ପାଖକୁ ଯାଇପାରିବ ଏଠି କଣ ଠାକୁରଙ୍କ ଟାଣି ଟାଣି ଆଣିବେ ତାଙ୍କ ମାଉସୀ ମା ଘର କତିକି। ଏଇଟା ଗୋଟେ ଖୁସି ଆଉ ହୁଁ କେତେ କେତେ ପୁରା ବି ବିଶ୍ଵରୁ ଲୋକ ଆସିଥାନ୍ତି ବାହରୁ ଆସିଥାନ୍ତି ଲୋକ।
ହଁ। ହଁ ସେଇଟା ତ ଠିକ କଥା ଆସିଥାନ୍ତି ଏ ଗୁଟା ଆମେ ତାପରେ ଆମେ ପୁଣି କଲୁ ନୀଳାଦ୍ରି ବିଜେ ଦିନ ଯାଇଥିଲୁ ସେଦିନ ପୁରା ବଢିଆ ଠାକୁରଙ୍କୁ ଦେଖିଲୁ ଆମେ। ନୀଳାଦ୍ରି ବିଜେ ଦିନ ଯାଇଥିଲି ଯୋଉ ସେଦିନ ଠାକୁରଙ୍କୁ ପୁରା ପାଖରୁ ଦେଖିଲୁ ପୁରା ଘଣ୍ଟେ। ଘଣ୍ଟେ ଧରି ଦେଖିଲୁ ଠାକୁରଙ୍କୁ ପାଖରୁ ସେପୁରା ମନ୍ଦିର ସାମ୍ନାରେ ଥାଆନ୍ତି ନା ସେଇଦିନ ଠାକୁର ଯିବାର ଥାନ୍ତି ନା ମନ୍ଦିର ଭିତରକୁ ଆଉ ବେଶୀ ଆଉ କିଛି ନଥାଏ। ଏ ଯୋଉ ତାଙ୍କର ସବୁ ଜିନିଷ ସରିଯାଇଥାଏ ପ୍ରୋସେସ ଯାହା ସବୁ ଥାଏ ଠାକୁରଙ୍କର। ଖାଲି ଯିବେ ଗା ସେ ସେଦିନ ପୁରା ଘଣ୍ଟା ଘଣ୍ଟା ଧରି ଦେଖିବୁ ଭଲସେ। ଓ ସୁନାବେଶ ଦିନ ସେମିତି ଯାଇଥିଲୁ କିନ୍ତୁ ସୁନାବେଶ ଦେଖିପାଇଲୁନୁ ଗଲା ବେଳକୁ ରାତି ହେଇଗଲା ଠାକୁର ସବୁ ସୁନା ଓହ୍ଲେଇ ସାରିଥିଲେ। ଗଲା ବେଳକୁ ଠାକୁର ଯୋଉ ବଡ ସିଂହାର ବେଶ ହୁଏ ଠାକୁରଙ୍କର ଆ ହଁ ସେତେବେଳେ ଆ ମୁଁ ଗଲା ଆମେ ଯାଇ ପହଞ୍ଚିଲା ବେଳକୁ ରାତି ହେଇଗଲା ଭିଡରେ ଠାକୁରଙ୍କ ଠାକୁର ସୁନା ସବୁ ଓହ୍ଲେଇକି ମାନେ ବଡ ସିଂହାର ବେଶ ଧରିଥିଲେ ସେଇଟା ଦେଖିଲୁ ସେଠୁ ରାତି ତିନିଟା ରାତି ହେଲାଣି ଆଉ ଆଉ କଣ ସେଟା ଦେଖିଥିଲୁ ସେଇ ବେଶ ସୁନାବେଶ କିନ୍ତୁ ମୁଁ କେବେ ଦେଖିନି ଠାକୁରଙ୍କର ରଥ ଟାଇମ ରେ। ଏ ଯୋଉ କହନ୍ତି ଠାକୁରଙ୍କ ଡୋରି ଲାଗେ ଆଉ ସେ ଡୋରି ଥିଲେ ଦେଖି ହବ ନହେଲେ ଦେଖ
ହଁ ଏଇଥର ବାହାରିଥିଲୁ ଯିବୁ ବୋଲି ଫୁଣି ସେଇ ସ୍କାର୍ଭ ଯେ କିନ୍ତୁ ଯେହେତୁ ଆମର କଲେଜ ରେ ସରିଯାଇଛି ଏଇ ବର୍ଷ ନା ଆଉ ତ ଆମର ସବୁ ସ ସା ସାର୍ଟିଫିକେଟ ଆଣି ସାଇଲୁଣି ତେଣୁକରି ଆଉ କଲେଜ ସାଇଟ ରୁ ଯାଇହବନି ଆଉ। ଓପନ ୟୁନିଟ ରୁ ଯାଆନ୍ତି ଯେ କିନ୍ତୁ ଓପନ ୟୁନିଟ ଆମର ଯୋଉଟାରେ ଦେ ଆମର ଏଠି ଢେଙ୍କାନାଳ ର ଓପନ ୟୁନିଟ ନାହିଁ। ସେଥିପାଇଁ ଆମେ ଓ ଯାହାର ଓପନ ୟୁନିଟରେ ସେ ନେଉନାହାନ୍ତି ପିଲାଙ୍କୁ। ତ ଏଥର ବୋଧେ ଯାଇ ହବନି ଦେଖା ଆଠଥରକ ଯଦି ପରେ ଆମେ ମାଣ୍ଡୁ ଆଡମିସନ କରୁ ସେ କଲେଜ ରେ ଥିବ ସ୍କାଉଟ ନେଇକି ଯିବୁ ନହେଲେ ନାଇଁ ଯେବେ ଡୋରି ଲାଗିବ ଆଉ। ନିଜର ଜବ ହବ ସେତେବେଳେ ଯାଇକି ଯିବୁ ଆଉ।
ହଁ ହଁ ଠାକୁର କରନ୍ତୁ ଆପଣଙ୍କ ଡୋରି ଲାଗୁ ଜଲଦି ଜଲଦି ଜବ୍ ହଉ ଭଲ ପାଠ ପଢ
ହଁ।
ହଉ।
ଆଉ କଣ ଆପଣଙ୍କ ଆଡେ କଣ ପର୍ବ ହୁଏ ଆଉ କଣ?
ପର୍ବ ଆମର ତ ଏଠି ବେଶିି ଦଣ୍ଡ ଯାତ୍ରା ଟା ହୁଏ। ଓ ଦଣ୍ଡ ଠାକୁର ଜାଣିଚନ୍ତି।
ହଁ ହଁ କାଳି ଠାକୁର, ଚଣ୍ଡୀ,
ହଁ ହଁ ଏଇଟା ଏପଟେ ଆମପଟେ ଫେମସ୍। ଓହୋ। ଆଉ ସେଇ ଠାକୁର ଆମ ଏଠି ବାହାରନ୍ତି ଟିକେ ଫେମସ୍। ଆଉ ସେ ବାହାରିଲେ ସେ ଯୋଉ ଝୁଣା ମରା ହଉଥିବ, ନିଆଁ ଧରି ଚାଲୁ ଆଁ ତ ମୁଁ ଆମ ଏପଟେ ଶାଶୁ ଘର ଅଲଗା ସାଇଡ୍ ତ। ଏଇଟା ମାନେ ମାନେ ଆମ ବାପ ଘର ଅଲଗା ସେ ଯୋଗୁ ଶାଶୁ ଘର ଅଲଗା ସାଇଡ୍। ସେଥିପାଇଁ ମୁଁ ଯୋଉ ଏଇ ସବୁ ଯ-ଯ-ଯ-ଯୋଉ ଦାଣ୍ଡ ଯାତ୍ରା ଟା ଦେ ଜାଣିନଥିଲି। ଏଇପଟେ ଆସି ଟିକେ ଦେଖିଲି ଆଉ।
ଓହୋ ଭଲ। ହଉ ମୁଁ ଆପଣଙ୍କୁ ପରେ କଲ କରୁଚି। ମୋର ଟି
ହଁ ହଁ ହଉ। ଠିକ୍ ଅଛି।
ଧନ୍ୟବାଦ। ଧନ୍ୟବାଦ।